ହ୍ୟାଲୋ, ହ୍ୟାଲୋ!
ହଁ, ମୋ କଥା ଆପଣଙ୍କୁ ଶୁଭୁଛି ତ।
ହଁ, ହଁ, ଶୁଭୁଛି ଶୁଭୁଛି, କିଏ ମ କହିଲେ କହିଲେ।
ହଁ, ଏଇ ବା ମୁଁ ବା ହଉଛି, ଏଇ ଆପଣଙ୍କ ଘର ପଛ ପଟ ହଁ, ଆପଣଙ୍କ ଘର ପଛ ପଟରେ ଯୋଉ ରୁହେନି!
ଅଭିିପ୍ସା!
ହଁ, ଆପଣଙ୍କ ଘର ପଛପଟରେ ଯୋଉ ରୁହେବା!
ଆରେ ହେ, ଆ ହେ, ମୁଁ ଆଉ ଦେଖୁିନଥିଲି ଫୋନ୍ ଟା ଏବେ ଆରେ କେମିତି କେମିତି ଅଛନ୍ତି।
ହଁ ସେମିତି ଅ ଛି, ଆଉ କଣ ଆପଣଙ୍କ ସହିତ କେବେଠୁ ଦେଖା ଦର୍ଶନ ନାହିଁ। ଆପଣ କଣ ରହୁନାହାଁନ୍ତି କି ଏଇଠି ଆଉ।
ନାଁ, ନା ମୋର ବା ଚାକିରି ହେଇଗଲା। କମ୍ପା-କମ୍ପାନୀ ଚାକିରି। ଦେଢ଼ ଲକ୍ଷ ଟଙ୍କା ଦରମା ପରା ମୋର।
ଓହୋ! ଓହୋ! ଦେଢ ଲକ୍ଷ ଟଙ୍କା-ଆ ଏଇ ପ୍ରତି ଓହୋ! ଓହୋ! ଚାକିରି ହେଇଯାଇଚି କି, ମୁଁ ସେଇ କଥ୍ କଥା କହିଲି ଆପଣ ନାହାଁନ୍ତି ଆଉ। ଆଉ ସବୁ ଭଲ ହାଇଦ୍ରାବାଦ ରେ?
ହଁ, ହାଇଦ୍ରାବାଦ୍ ମୋ କ୍ୱାର୍ଟର କମ୍ପାନୀ କ୍ୱାର୍ଟର ଦେଇଛନ୍ତି, ହେଠି ମୁଁ ଏବେ ମୋ ସ୍ତ୍ରୀ, ମୋର, ପୁଅ, ମୋ ଝିଅ ଝିଅ ଏଥର-ଅ ମ ପ-ପଡୁଛି ଏଇ ଏଁ-ଏଁ କେଜି ଟୁରେ। ଆଉ ପୁଅ ତ ବଡ଼ ହେଇଗଲାଣି ସେ ମୁଁ ମୁଁ ଷ୍ଟାଣ୍ଡାର୍ଡ଼ ଫୋର୍ ରେ ପଡିଲାଣି। ଆଉ ଏମିତି ଆଉ।
ଓହୋ! ଛୁଆ ମାନେ ଏଇଠି ଏଇଠି ଏତେ ଏବେ ଚାରି ମାସର ହେଇଥିଲେ, ଏବେ ଦେଖିଲା ବେଳକୁ ଚତୁର୍ଥ ଶ୍ରେଣୀରେ ପଡିଲେଣି ନା ଏତେ ଜଲ୍ଦି ଆଖି ପକଉ ପକଉ ତାଙ୍କର ବୟସ ହେଇଯାଉଛି ନାଁ!
ସେ ଦିଇ ଜଣ ଯାକ ଯାହା ମରାମରୀ ଲାଗୁଛନ୍ତି ସିଏ, ମୁଁ ତାଙ୍କ ପାଇଁକି ସବୁବେଳେ ଦିଟା ଲେଖା ଦିନିଷ ନେଇକି ଆସେ। ଯଦି ଗୋଟେ ଆଣିଲି ଗଲା ମରା ମରି ଲାଗିକି ଆମ ସ୍ବାମୀ ଭିତରେ ଝଗଡା ଲାଗିଯିବ ମାନେ ପିଲାଙ୍କ କଥା ଯାଇ
ହଁ, ଏବେ ତ ଯେତେ ଯାହାହେଲେ ବି ଦି ଜଣ ଯେହେତୁ ହେଲେଣି, ଆଉ ଟିକେ ବଡ ହେଇଗଲେଣି ତ! ଦି ଜଣଙ୍କ ମନେ ରଖି ନଚଳିଲେ, ଆପଣ ମାନଙ୍କ ଭିତରେ ଝଗଡା ହବ, ହେଲେ ଆପଣ ମାନ ଏତେ ଝଗଡା କରନ୍ତୁନି। ଏ ବୁଝିଲେ!
ହୁଁ, କାହିଁକ ନା ସେ-ଏ ପୁରା କେମିତି ସେ ଜାଣିଲା ମୋରି ଗୁଣ ସବୁ ମୋ ପୁଅ ମୋ ମୋ ଝିଅ, ସବୁ ମୋରି ଗୁଣ ସବୁ ନେଇକି ଆଇଛନ୍ତି? ମୁଁ, ପୁରା ଭାଗ୍ୟ ଟିକେ ଟିକେ କଥା କୁ ରାଗିଯାଏ। ଆଉ-ଉ ଟିକେ ଟିକେ କଥା ଛିଙ୍କି ପକାଏ। ଆଉ-ଉଁ ଆଉ ଏମିତି ସବୁ ଥାଏ ଆଉ।
ଆପଣଙ୍କର ବୋଧେ ଧୂଳିରେ, ଯୋଉ ଧୂଳି, ଯୋଉ ଧୂଳି କଣା ଧୂଳି ଏଗୁଡାକରେ ବୋଧେ ଆଲର୍ଜି ରହୁଛି। ସେଇଥିପାଇଁ ସବୁ କଥାରେ ଛିଙ୍କ ହଉଛି ଆଉ ବୋଧେ ସେ
ହଁ, ହଁ, ହଁ, ବାସ୍ ବାସ୍। ସେଇଆ, ସେଇଆ, ସେଇଆ, ଆଉ
ଅ, ହଁ, ଆଉ ଛୁଆ ପିଲାଙ୍କ ଦେହ ଭଲ ରହୁଛି?
ସେ ସେମାନେ ଭଲ ଦେଉଛନ୍ତି, ପରିବା ଦେଉଛନି, ଆଉ ଏ ମ ସ୍ତ୍ରୀ କି ପାଟନା ରେ ଯବ ବୋଲି ଗୋଟେ ଜାଗା କହୁଥିଲି। ମୁ ମନା କରିଚି ପିଲାଙ୍କ ଯତନ ନେ କାହିଁକି ଏ କର ନାଇଁ ସେ ଚାକରାଣୀ ତ ଆସୁଛି ଆମର ତ ସବୁ ସେଇଠୁ ସମୟ ମିଳିଯାଉଚି ଆଉ ମୁଁ କାହିଁ ଘରେ ବସିବି ବୋରିଂ ହେବି ମୁଁ କହିଲି ହଉ ଯାହା କରୁଚ କର ଏମତି ଆଉ ଆଉ ସେ ଭାରି ସଂସ୍କାରି ପିଲାଟି ମୋ ପାଖରେ ଯାହା ହଉ ମାନେ ଯୋଉ କହନ୍ତି ନା ମୋ ଘରେ ମତେ ଏମିତି ରୂପରେ ଉପହାର ଦେଲେ ଆଣି ମୋ ଘରେ ମତେ ଏମିତି ରୂପରେ ସେ ଉପହାର ଦେଲେ ଆଣି ଏବେ ସେ ଯାଉଚି ମୁକୁତା ଝରି। ଚାନ୍ଦ ଲେଉଟିଲାଣି ଆଉ ଚାନ୍ଦ ବି ଲେଉଟିଲାଣି ମନ ମ ହେଲାଣି। ଚାନ୍ଦ ଲେଉଟିଲାଣି ମନ ମୋ ହେଲାଣି ଚାନ୍ଦ ମୁହଁ ଦେଖିବାକୁ ଛନ ଛନିଆ ପାଖେଇ ଆସିଲା ମୋ ଦିଅର ଗାଁ।
ୱା ୱା କେତେ ବଢିଆ କବିତା ଆପଣ ବୋଧେ କବିତା ଫବିତା ଲେଖା ଲେଖି କରନ୍ତି।
ହଁ ହଁ କବିତା ଲେଖେ କାଇଁ ନା ଅଫିସ୍ କାମ ଛୁଟି ହେଇସାଇଲା ପରେ ରାତିରେ ଏ ମୁଁ ସବୁ ସମତେ ଶୋଇ ସାଇଲା ପରେ ଆଉ ପୁଅ ଝିଅ ଶୋଇ ସାଇଲା ପ-ପଲେ ମୁଁ ମୋର କବିତା ଲେଖେ ଆରମ୍ଭ କରେ ଆଉ। ମୋ ସ୍ତ୍ରୀ ଉପରେ କବିତା ଟେ ଲେଖିଚି ଆଉ। ଉଁ ମୋ ସ୍ତ୍ରୀ ନାଁ ହଉଚି ଏଁ ତା ନାଁ କଣ ଏଁ କଣ ମୋ ସ୍ତ୍ରୀ ନାଁ ମୁଁ ନୂଆ ନାଁ ଦେଇଚି ଜାଣିଚ କି ଗୋଟେ ଖୁସି ଶୁଣିଲେ ଖୁସି ହେଇଯିବୁ। ମୋ ମୋ ସ୍ତ୍ରୀ ନାଁ ହଉଚି ସାଗରିକା ଦାସ୍ ତାଙ୍କର ତା ନାଁ ହଉଚି ସାଗରିକା ଦାସ୍।
ଓ ହୋ ସାଗେରିକା ଦାସ୍।
ସ୍ଵା ସାଗ ନୁହେଁ ସ୍ବା-ସ୍ଵାଗତିକା। ସ୍ଵାଗତିକା ଦାସ ତାକୁ ଡାକନ୍ତି ସୁଦା ବୋଲି। ମୁଁ ସେ ମୋର ସ୍ତ୍ରୀ ଏ ଆମର ଏ ଭଦ୍ରକ ଡିଷ୍ଟ୍ରିକ୍ ସେ ପିଲାଟି। ଆଉ ତା ମ ଲଭ୍ ମ୍ୟାରେଜ୍ ହେଇଥିଲା। ଆଉ ତାଙ୍କର ବ୍ରାହ୍ମଣ ଆମର ହଉଚି ନିଆରି ଆମେ ଚୁଡ଼ା କୁଟୁବ ଆମର ବୃତ୍ତି ଅଚି ଚୁଡ଼ା କୁଟିବା। ଜାଣିଚ କି?
ହଁ ଭଲ ବାହ୍ମଣ। ଘରେ ବୋହୁ କଲେ ଆଉ ଭଲ ଝିଅ ଟା ହେଇଥିବ ନିଶ୍ଚିନ୍ତ ସୁନ୍ଦରୀଟେ ହେଇଥିବ।
ହଁ ହଁ ସେ ସୁନ୍ଦର ଟେ ମୋ ମତେ ତ ଭଲ ଲାଗିଲା ଯେ ଆମ ଘର ଲୋକଙ୍କୁ ଯା ଲାଗୁଚି ଲାଗୁ। ମାନେ ଯେତିକି ମୁଁ ତାକୁ ମୋ ବ୍ୟାଚ ସୁଦା ସୁଦା ଡାକେ। ତା ନାଁ ମନସ ମୋ ନାଁ ସୁବ୍ରଜିତ ତେଣୁକରି ମୁଁ ତାକୁ ସୁଦା ବୋଲି ଡାକେ। ଆ ତା ନା ବି ମୋର୍ ନାଁ ରେ ବି ପଡୁଚି ସ୍ଵାଗତିକା ସୁବ୍ରଜିତ୍ ଏମ୍ତି ସା ଏମତି ପଡୁଚି ଆଉ ଆଉ ସେ ଭାରି ସଂସ୍କାରୀ ପିଲାଟେ। ଆଉ ଗୋଟେ କଥା ହଉଚି ସେ ଆମେ ଏବେ ହାଇଦ୍ରାବାଦ ରେ ସିପ୍ଟ୍ ହେଇଆଇଚୁ। ଆମର ସେଠି କମ୍ପାନୀ ଚାକିରି ହେଇଚି ନା।
ଏବେ ଆପଣ ଆପଣଙ୍କ ସି ସ୍ତ୍ରୀ ସୁ ଥାକୁ ମାନେ ସ୍ଵାଗତିକା ଆ କୁ ହଉଚି ଆପଣ ସେଇଠି ଦେଖି ଗୋଟେ କୋ କମ୍ପାନୀରେ କହୁନାହାଁନ୍ତି ତାକୁ ଚାକିରି କରିବ। ଉ ସେ ବି କିଛି ପଇସା ଆଣିବ।
ହଁ କ ମୁଁ ତ ଚାକିରି କରିଚି ଆମର ଯେତିକିରେ ର ମ ହେଇଯାଉଚି ଏ ଦେଢ଼ ଲକ୍ଷ ଟଙ୍କା ମୋର ମାସୁକୁ। ଦିନୁକୁ ପାଞ୍ଚ ହଜାର ଟଙ୍କା ଲେଖା ପଡିଲାଣି ଆମେ କଣ ଖର୍ଚ୍ଚ କରିବୁ ହେ ସେ ରୁ ମୁଁ ତଥାପି ଆମେ ଉଁ ସେ କହୁଚି ଯେ କି ମୁଁ କାଇଁ ଘରେ ବସିବି ମୁଁ ତ ବହୁତ୍ ସାରା ପାଠ ପଢିଚି। ଆମର ତ କମ୍ପାନୀ ଫମ୍ପାନି ମୁଁ କାଇଁ ଈ ନୁ ହେଲେ ମୁଁ ଟାଇମ୍ ଇଏ କରିବି ହେ ତାଙ୍କୁ ଇଏ ଛେ ଘରେ ଅଛନ୍ତି ଆଉ। ପିଲା ଛୁଆଙ୍କ ଦାୟିତ୍ୱ ନଉଚନ୍ତି ଆଉ ମୋ ସ୍ତ୍ରୀ ନାଁ ରେ ଗୋଟେ ବଢିଆ କବିତା ଟେ ଲେଖିଚି ଜାଣିଚ ନା।
କହୁନାଆନ୍ତି ଟିକେ ଶୁଣେ।
କବିତା ଆପଣକୁ ଭଲ୍ ଲାଗେ ଶୁଣିବା ପାଇଁ। ଏ ତା ତାଙ୍କ ଡାକ ନାଁ ହଉଚି ସୁଦ୍ଦା ହେଲା ମନେ ରଖି ଥାଅ ସେଇଟା ମୋ ମୁହରେ ମାନେ ପସ୍ ଚାଶ୍ ଡାକେ ତାକୁ ହେଲା। ଆଉ ମୋର ଗୋଡ଼େ କାଳୀକୁତି ଭଉଣୀ ଅଚି ସେ ତାର ଜାଗାରେ ଭାରି ଜୋରେ ଝଗଡ଼ା ଲାଗିଆଯାନ୍ତି। ଆଉ ମୁଁ କବିତାରା
ଉଁ କହୁନାଆନ୍ତି କୁଅନ୍ତୁ ହାଁ କୁଅନ୍ତୁ।
ଏ ସୁଦା ପାଦରେ ପାଉଁଜି ରୁଣୁଜୁଣୁ ଶୁବୁଛି। ତୁଦା ପାଚ୍ ବୁଜି ମୋ କାନେ ମୋର କଇଯାଉଚି ସୁଦ୍ଧା ଆସୁଛି। ଆସିଲେ ସୁଦ୍ଦା ପାଖରେ ବସିବ କହିବନି କିଚି କଥା। ଆସିଲେ ସୁଦ୍ଦା ପାଖରେ ବସିବ କହିବନି କିଛି କଥା। ମୁରୁକି ମୁରୁକି ହସୁଥିବ ଖାଲି ଲାଜରେ ନୁଆଇଁ ମଥା। ଦେଖି ତାକୁ ଭାବୁଥିବି ଚାନ୍ଦ ଆତେ ପାଇଚି। ସୁଧା ପାଦରେ ପାଉଁଜି ରୁଣୁ ଝୁଣୁ ଶୁଭୁଚି ମାନେ ଭ ଭଦ୍ରକ ଭଣ୍ଡାରି ପୋଖରୀ ଡେଇଁ ସେ ଆସୁଛି। ପାରି ଭ ଭଦ୍ରକ ଭଣ୍ଡାରି ପୋଖରୀ ଦେଇଁ ସିଏ ଆସୁଛି ପାରି ହୋଇ ତେର ନଈ ଭଦ୍ରକ ଭଣ୍ଡାରି ପୋଖରୀ ଡେଇଁ ସିଏ ଆସୁଛି ପାରି ହୋଇ ତେର ତେର ନଈ ସିଏ ମୁଁ ସିଏ ଖାଲି ଆସୁଛି କେବଳ ମୋରି ପାଇଁ। ଦେଖି ତାକୁ ଭାବୁଛି ଚାନ୍ଦ ହାତ ପାଉଛି ସୁଧା ପାଦରେ ପାଉଁଜି ରୁଣୁ ଝୁଣୁ ଶୁଭୁଚି। କେମିତି ଲାଗିଲା?
ହଁ ବଢିଆ ବଢିଆ ଯାହା ହଉ ଭାବି ଭାବିକି ଆପଣଙ୍କର ଏତେ ପ୍ରିୟର ସୁନ୍ଦରୀ ସ୍ତ୍ରୀ ପାଇଁ ଗୋଟେ ପୁରା ସୁନ୍ଦର ମାନେ ସ୍ତ୍ରୀଠୁ ବି ଆହୁରି ସୁନ୍ଦର ହବ ସେ କବିତା ଟା ଭାବି ଭାବିକି ବହୁତ ଏଇ ଶବ୍ଦ ଗୁଡାକ ମନେ ପ କେଇକି ଲେଖିବା ଭାରି କଷ୍ଟ ଆପଣଙ୍କ ସେତିକି ଭଲ ପାଇବା ଅଛି ବୋଲି ଆପଣ ଲେଖିଛନ୍ତି ଯାହା ହଉ ଭଲ ହେଲା।
ଆରେ ଆହୁରି ଗୋଟେ ର ଜାଣିନାହାନ୍ତି ସିଏ ଦେଖନ୍ତୁ ଆମର ବ ବଡିଆ ଭଲ ପାଇବା। ତା ମୋଡ ହାତରେ ଟାଟୁ ବି ଲେଖିଛି ମୋ ହା ତା ନାଁର ମୋ ହାତରେ ଲେଖିଛି ମୋ ଆର ନାରେ ତା ନାରେ ଲେଖିଚି। ତ ବିଶ୍ୱାସ କରିବନି ଆମ ବାହା ଆମର ଯୋଡ଼ି ବନେଇବା ଉପରେ ବାଲା ର ହାତରେ କଥା ତାକରେ ଯାଇ କହିଲି ମୋ ମନର କଥା ଏ ଭଳିଆ ମୋ ସୁନ୍ଦର ସ୍ତ୍ରୀ ଟେ ଥିଲା ବରପତ୍ର ଓସ୍ତପତ୍ର ଭଗବାନ ପକେଇଲେ ଆମର ବାହାଘର ହେଇଗଲା ଭଲରେ ଚଳୁଚୁ। ଆଉ ସିଆଡେବି ତାର ଯାହା ହଉ ସେ ଆଇଁଷ ଫାଇଁଷ କିଛି ଖାନି ବିନା ପିଆଜ ରସୁଣ ଖାଏ। ମୁଁ ଟିକେ ଆଇଁଷ ପତ୍ର ଘରେ ପଶିିବନି ବୋଲି ମୁଁ ଟିକେ ବାରେ ଫାହାରେ ଖାଇଦେଇ ପଳି ଆସେ। କେବେ ଆମ ଘରକୁ ଆଇଁଷ ଆସିବନି ସାଧା ସବୁ ଖାଇବୁ ଆଉ ମୁଁ ବି ଶାକାହାରୀ ହେଇଗଲେଣି ଆଉ ଏମିତି ଆଉ
ହଁ ସେ ବହୁତ ସଂସ୍କାରୀ ନା ପୁଣି ବ୍ରାହ୍ମଣ ଝିଅ ବ୍ରାହ୍ମଣ ଝିଅ ଟିକେ ନା ଆଇଁଷ ହେରିକା ଖାଇବାକୁ ଟିକେ ପସନ୍ଦ କରନ୍ତିନି ସେଇଥିପାଇଁ ବୋଧେ ତାଙ୍କୁ ବି ଆଇଁଷ ଖାଇବାକୁ ଭଲ ଲାଗେନି ଆପଣ ବି ଆ ବାହାରେ ଯୋଉ ଖାଉଛନ୍ତି ଆସ୍ତେ ଆସ୍ତେ ଛାଡି ଦିଅନ୍ତୁ ଭଲ ହବ।
ହଁ ସେଇୟା କହୁଛି ଆଉ ମୁଁ ଆଗରୁ ମଦ ଫଦ ପିଉଥିଲି। ଆଉ ଏବେ ମଦ ପଦ କୁ ଛାଡ଼ିଦେଲେଣିି ତାଙ୍କରି ଡରରେ ମୁଁ କାଳେ କଣ ପାଟି କରୁଚ୍ଚନ୍ତି କଅଁ କରୁଛନ୍ତି ମୁଁ ସେଠିକା ଆଉ ମଦ ଫଦ ବି ପିଉନି। ଏ ଖାଲି ଆଇଁଷ ଟିକେ ଖାଉଛି ଉଁ ତାପରେ ଛାଡ଼ିଦେବି ଆଉ
ହଁ ସେ ଅଁ କାରଣ ଆପଣଙ୍କ ସ୍ତ୍ରୀ କୁ ଭଲ ଲାଗିବ ଆପଣ ଯୋଉ ଦିନ ଆଇଁଷ ଟା ଛାଡିଦେବେ ଆପଣଙ୍କ ସ୍ତ୍ରୀ ସ୍ତ୍ରୀ କୁ ଭଲ ଲାଗିବ ସେଇଥିପାଇଁ କହୁଥିଲେ ଆପଣ ଛାଣି ଦିଅନ୍ତୁ କଣ ଭାବୁଛନ୍ତି?
ଆରେ ସି ମୁଁ ସିଏ ଜାଣିଛନ୍ତି ମୁଁ ଛାଡି ଦେଇଛି ବୋଲି ମୁଁ କିନ୍ତୁ ଆପଣ ମୋର ବେ ବେହୁତ ଦିନ ର ସାଙ୍ଗ ବୋଲି ମୁଁ କହିଦେଲି କିନ୍ତୁ ମୁଁ ଛାଡ଼ିଦେଇଚି ସେ ଜାଣିଛନ୍ତି ମୁଁ ଛାଡ଼ିଦେଇଚି ବୋଲି କିନ୍ତୁ ମଝିରେ ମଝିରେ ବେଳେ ଖାଇଦଉଛି ଯାଇଁ କି ଆଉ କିନ୍ତୁ ମଦ ଛାଡ଼ି ଦେଇଛି ଏଇଟା ପକ୍କା ମଦ ଛାଡ଼ିଦେଇ
ଅହ ଅଁ ମଦଟା ଛାଡ଼ି ଦେଇଛନ୍ତି।
ହଁ। ଜାଣିଛନ୍ତି ମୋ ସେ ଭାରି ସଂସ୍କାରୀ ପିଲା ଭାରି ଦୋରୁ ବଡିଆ ପି
ଆପଣ ଗୋଟେ ହଉଛି କାମ କରନ୍ତୁ। ଆପଣ ଜମା ଆପଣ ସ୍ତ୍ରୀକୁ ଧୋକା ଦିଅନ୍ତୁନି ଆପଣ ତାଙ୍କୁ କହିଦିଅନ୍ତୁ ମୁଁ ଆଇଁଷ ଖାଉଥିଲି ହେଲେ ଏବେ ଠୁ ଛାଡ଼ିଦେବି।
ହଉ ହଉ ତାହେଲେ ଆପଣଙ୍କ କଥା ମାନିକି ନହେଲେ ତାକୁ ଗୋଟେ ସେୟା କରିବା କହିଦବା ଆଉ ଧରିଦବା ଆଉ ଇ ଏ ଗୋଟେ କଥା ଆଁ ଆଇଁଷ ଖାଇବା ଓଷା ତ ଛାଡ଼ିଦେଲେଣି। ସେ ଆମ
କାହିଁକି ନା ଭବିଷ୍ୟତରେ ଯଦି ଜାଣିବେ ତାଙ୍କୁ ଭଲ ଲାଗିବନି।
ହଁ ଠିକ୍ କଥା। ସେ ମୋତେ ପଚାରନ୍ତି ମୁଁ ଆଜି କଣ ଶାଢ଼ୀ ପିନ୍ଧିବି କଣ ଡ୍ରେସ୍ ପିନ୍ଧିବି ନା କଣ? କିଏ ଦେଖିବା ଶାଶୁୁ ଶଶୁର ତ ଏଠି ନାହାନ୍ତି ଆମେ ତ ରହିଲୁ ବାହାରେ ତେଣୁକରି ଗାଁକୁ ଗଲେ ତମେ ଶଢୀପାଢି ପିନ୍ଧିବ ତମ ଇଚ୍ଛା ଜଉଟା ପିନ୍ଧ ଡ୍ରେସ୍ ପିନ୍ଧିବ ନାଇଟ ପିନ୍ଧିବ ହମ ସେଇଟା ଯାହାବି ପିନ୍ଧିପରିବ। ଆଉ କଣ ମୋ ପିଲାମାନେ ଭାରି ବଢିଆ। ସେ ଦି ଜଣ ଯାକ ମାନେ କେବେ ପାଟି ତୁଣ୍ଡ ଲାଗନ୍ତିନି ବେଳେ ବେଳେ ଲାଗି ଯାଉଥିଲେ। ପାଟିତୁଣ୍ଡ ଲାଗନ୍ତିନାହିଁ ସେମାନେ ଯାହା ଆଣିଲେ ସବୁ ସମାନ କରିକି ଖାଉଛନ୍ତି। ଆଉ ସେମାନେ ଆହୁରି ଭ ଭଲ କଥା ସେମାନେ ଆଇଁଷ ବି ଖାଉନାହାନ୍ତି।
ଅହୋ ଯା ହଉ। ହଉ ଭଲ ଭଲ ପିଲାଛୁଆ ଦୁଇଟା ପାଇଛନ୍ତି।
ହଁ ଦିଟା ଛୁଆ ଦିଟା ତା ମା ଭଳିଆ ହେଇଛନ୍ତି ସବୁ।
ହଉ ହଉ ତାହେଲେ ମୁଁ ରଖୁଛି?
ହଁ ହଁ ହଁ।